ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ଶୁଭୁଚି?
ହ୍ୟାଲୋ।
ହଁ ଶୁଭିଲା?
ମ୍ୟାଡାମ କଣ କରୁଛନ୍ତି ଆପଣ?
କିଛି ନାହିଁ ଅଛି ଘରେ ଆପଣ?
ମୁଁ ତରେ ମାଙ୍କୁ ଧରିକି ଆସିଛି ଟିକେ ବ୍ୟାଙ୍କକୁ।
ଆଚ୍ଛା।
ମୁଁ ସକାଳୁ ଉଠି ଫାଷ୍ଟ ବ୍ରଶ କଲି ତାପରେ ଖାଇଥିଲି ଟିକେ ଜଳଖିଆ ଖାଇଥିଲି ତାପରେ ମା ଜଷ୍ଟ ଏଇନା ମତେ ଫୋନ କରିକି ଡାକିଲେ ମୁ ବାହାରିଥିଲି ତ ମୁଁ ତାଙ୍କୁ ଧରିକି ଆସିଛି ଟିକେ ବ୍ୟାଙ୍କକୁୁ
ଆଛା। ଏଇ ଛୁଆ ସ୍କୁଲ ଗଲା ପରେ ଅଛି ଘରେ ବସିଛି ଏକା।
ଆଉ ରୋଷେଇ କଣ ଆପଣ ଜାଣଛନ୍ତି?
ରୋଷେଇ କରିନି ହବ।
ଏ କଣ କରିବେ କି?
କଣ ଆଜି ତ ମଙ୍ଗଳବାର ଯାହା ହେଲେ ଭେଜ ହବ ଆଉ।
ଆଜ୍ଞା ମଙ୍ଗଳବାର କିଛି ଆଇଁଷ ଫାଇଁଷ ଖାଆନ୍ତି ନା ନାହାନ୍ତି?
ନା ନା ଖା ଖାାଉନା।
ଆ କୋଉ ବାର ଦିନ ଆଇଁସ ଖାନ୍ତି ଆପଣ?
ବୁଧବାର ଶୁକ୍ରବାର ରବିବାର।
ଆଜ୍ଞା। ଏ ଜଷ୍ଟ ତ ରଜ ଗଲା ଆପଣ ରଜରେ କଣ ସବୁ ମାନେ କାର୍ଯ୍ୟକଳାପ କରିଥିଲେ?
ଘରେ କଣ ପିଠା ପିଠି ହେଇଥିଲା ଆଉ କଣ ମଟନ ହେଇଥିଲା ଉଁ ହୁଁ ଗେଷ୍ଟ ଆସିଥିଲେ।
ଦୋଳି ଖେଳିଥିଲେ?
ନା ମ କାମ କର ଫୁୁରସତ ନାଇ ଦୋଳି।
ଗାଁକୁ ଯାଇଥିବେ ନିଶ୍ଚିତ?
ହଁ ଘରକୁ ଯାଇଥିଲି ଯେ ଘରେ ବହୁତ କାମ ଥାଏ ରୋଷେଇ ଗେଷ୍ଟ ଛୁଆଙ୍କ କାମ ବହୁତ ଥାଏ।
ଆଜ୍ଞା ତମ ନିଜ ଘର ଯାଇଥିଲେ?
ନା ଶାଶୁ ଶାଶୁଙ୍କ ଘରେ ଥିଲି।
ଆଜ୍ଞା ଆଉ ଘରକୁ କିଏ କିଏ ଆସିଥିଲେ ମାନେ ବନ୍ଧୁ ବାନ୍ଧବ?
ହୁଁ ଶାଶୁଙ୍କ ଭାଇ ଭଉଜ ଏଇ ସବୁ ଆସିଥିଲେି ଆଉ।
ଆଜ୍ଞା ଆପଣ କଣ ସେ ଯେଉ ଆସିଥିଲେ ଆପଣ କଣ ରୋଷେଇ କରିଦେଲେ ନା କଣ?
ହଁ ମଟନ ଭାତ ସାଲାଡ ଡାଲି ପୋଟଳ ତରକାରୀ ହେଇଥିଲା।
ଆଜ୍ଞା ଆପଣ ରୋଷେଇ ଆପଣ ରୋଷେଇ କଉଠି ଶିଖିଲା ମାନେ ଘରୁ ନା ନା କିଛି ଭିଡିଓ ଫିଡିଓ ଦେଖିକି ନା କେମିତି?
ଶାଶୁଙ୍କଠୁ ଶିଖିଲି ଆଉ ଅଧାଇ ୟୁଟ୍ୟୁବ ରୁ ଶିଖିଲି।
ଆଗରୁ କେବେ ନିଜ ଘରେ କରିଥିଲେ ରୋଷେଇ?
ନା କେବେ କରୁନଥିଲି। ନା କେବେ କରିନଥିଲି। ବାହାଘର ପରେ ହିଁ ଶାଶୁ ହଁ। ଏଇ ସଣ୍ଡେ ତ କରିଥିଲି। ସଣ୍ଡେ ଦିନ ତ କରିଥିଲି ରବିବାର ଦିନ କରିଥିଲି।
ଏଇ ରବିବାର ଦିନ?
ହଁ।
କୁମତି କଣ କରିଥିଲେ କହିପାରିବେ?
ବିିରିୟାନୀ ବନେଇବା ତ ବହୁତ ଲମ୍ବାା ପ୍ରୋସେସ।
ଆଜ୍ଞା ମାନେ ଫାଷ୍ଟେ ଚାଉଳ ଆଣିଥିବେ ତାପରେ ଧୁଆ ଧୁଇ କରି ରଖିଥିବେ। ତାରେ, ବଜାରରୁ ଯାଇଥିବେ ମସଲା ଆନ୍ତେ ଚିକେନ ଫିକେନ ଆନ୍ତେ।
ହୁଁ ହୁଁ।
ବିରିୟାନୀରେ କି ମାଂସ କରିଥିଲେ ମାନେ ଖାସି ମାଂସ ନା ନା ବଏଲର।
ବ୍ରଏଲର।
ଆଜ୍ଞା ମାନେ ଗୋଡ ଫିସ୍ ନା ନା ମାନେ ଛୋଟ ଛୋଟ ପିସ୍ ଯୋଉ ଇଏ।
ବିରିୟାନୀ ପିସ୍ ଆସେ ନା ବଡ଼ ବଡ଼।
କେଉଁଝର ଆଡ଼େ କେବେ ଆସିଛନ୍ତି? କେଉଁଝର ଆଡ଼େ କଣ ଆପଣଙ୍କୁ ଭଲ ଲାଗେ ମାନେ କୋଉ ଜାଗା?
ମୁଁ ତ ଘଟଗାଁ ତାରିଣୀ ଯା ଭଲ ଲାଗେ ଆଉ ଯାଇଛି ଆଉ।
ଆଜ୍ଞା କେତେଥର ଆସିଛନ୍ତି?
ବହୁତ ଯାଇଛି ମୁଁ ବହୁତ ଥର ତାରିଣୀ ଠାକୁରଙ୍କର ଭକ୍ତ ମୁଁ।
ସେ ଆଖପାଖ କିଛି ସାନ ଘାଗରା ବଡଘାଗରା ବୁଲିଛନ୍ତି?
ଗୋଟେ କଣ ୱାଟର ଫଲ ଯାଇଥିଲି।
ଏ ଗୁଣ୍ଡିଚା ଘାଗି!
ତା ନାଁ ମୁଁ ଜାଣିନି, ତା ନାଁ ମୁଁ ଜାଣିନି।
ଏ ତା ନାଁ ହେଲା ଗୁଣ୍ଡିଚା ଘାଗି ମାନେ ପ
ହଁ ଗୁଣ୍ଡିଚା ଘାଈ ହଁ।
ସେଇଠୁ ଗୋଟେ ପୋଲ ଥିବେ।
ହଁ ସେ ଗୁଣ୍ଡିଚାଘାଇ ଯାଇଥିଲି। ଆଜ୍ଞା।
ଏ -ସେଇଠି ଗୋଟେ ପୋଲ ଥିବ ସେଇ ଗୁଣ୍ଡିଚାଘାଇ ପାଖରେ।
ହଁ।
ଆଜ୍ଞା, ସେଇ ଉପରୁ ଦେଖିଛନ୍ତି ନା ୟା ତଳୁ ଦେଖିଛନ୍ତି ପୁରା।
ଉପରୁ ଦେଖିନି ମୁଁ ସେଇ ଖାଲି ଏତେ କିଛି ପାଣି ଫାଣି ଉପରୁ ପଡୁନଥିଲା ତ। ହଁ କଣ ଏମିତି ଭଲସେ ମନେ ନାହିଁ କିନ୍ତୁ ବହୁତ ଖରା ହଉଥିଲା ତ।
ଆଜ୍ଞା, ଏ ଯାତ୍ରା ଆପଣଙ୍କେ କଣ ପଡେ ଯାତ୍ରା?
କୋଉ ଯାତ୍ରା?
ଯେମିତି ବାଲିଯାତ୍ରା କିମ୍ବା ଜାଗର ଯାତ୍ରା।
ହଁ ଜାଗରରେ ବେଦବ୍ୟାସ ରେ ମେଳା ପଡ଼େ।
ଆଜ୍ଞା କେମିତି କଣ ଆପଣ ଆଡ଼େ ହୁଏ ଆପଣ। କେଉଁଝର ଯୋଉ କୁଶଳେଶ୍ୱର୍ ମନ୍ଦିର ଜାଣିଛନ୍ତି?
ନା ନା।
ସେଇଠି ଆମର ଜାଗରକୁ ଯାତ୍ରା ପଡ଼େ ବହୁତ ଲୋକ ଆସନ୍ତି। ଯେତିକି ସବୁ ଗାଁ ଲୋକ ବାହାରୁଥାନ୍ତି ସବୁ ଆସନ୍ତି।
ଆଚ୍ଛା।
ବାହାରୁ। ଆସିକି ସବୁ ଆସନ୍ତି ତାପରେ ଦୋଳି ମୋଳି ମେଞ୍ଚେ ପଡ଼ିଥାଏ ମାନେ ବାହାରେ। ଏତି ଲୋକ ସବୁ ଦୋଳି ଦୋକାନ ଫୋକାନ ଆଣନ୍ତି ଖେଳନା ସବୁ ଆଣନ୍ତି। ଆଜ୍ଞା ହଁ ଠିକ୍ ମେଳା। ଦୀପାବଳି ବିଟି ସରି ଆସିଥିବ ଠିକ ହୁଏ ଯାତ୍ରା ଟା। ଜାଗର ଯୋଉ ଜଳନ୍ତି ଆପଣ ଜାଗର ଜାଳନ୍ତି?
ହଁ ଜାଗର ଏଥର ଜାଳିଥିଲି ଏଇ ମହାଦୀପ ଉଠିଲା ପରେ ଘରକୁ ପଳେଇ ଆସିଲି ଆଉ।
ମହାଦୀପ ମାନେ ମନ୍ଦିର ତଳେ ଉଠେ ନା ଉପରେ ଉଠେ?
ମାନେ ମନ୍ଦିର ଉପରକୁ ନିଅନ୍ତି ନା।
ମନ୍ଦିର ନେଇକି ତାପରେ ପୂଜାପଣା କରନ୍ତି ବୋଧେ।
ସେଠି ପୂଜା କରି ଦୀପ ଲଗେଇକି ଆସନ୍ତି ଆମେ ସେଇ ତାପରେ ଘରକୁ ପଳେଇ ଆସିଲୁ ଆଉ।
ଆଜ୍ଞା ଆଉ ଆପଣ ଏଟା ଅଛି
ତ ଆପଣଙ୍କ ଭଏସ କ୍ଲିୟର ଶଭୁନି ହଁ।
ଆପଣ ଆଡ଼େ କିଛି ପିକନିକ ଜାଗା ଅଛି? ହ
ହଁ ଖଣ୍ଡାଧାର ଅଛି ଆଉ ରାଉରକେଲା ଖରେ ଖଣ୍ଡାଧାର ଆଁ
ଶହେ କିଲୋମିଟର।
ଆଜ୍ଞା ଆମେ ତ ଏଥର ଫା
ଆପଣ ଭଏସ କ୍ଲିଅର ଶୁଭୁନି।
ଗଲା
ହୁଁ।
ଖଟା ତରକୁ
ଆଜ୍ଞା।
ଖଣ୍ଡରକୁ
ଆପଣଙ୍କ ଭଏସ କ୍ଲିଅର ଶୁଭୁନି। ହଁ ଶୁଭୁଛି?
ହ୍ୟାଲୋ।
ହଁ କୁହନ୍ତୁ।
ଆଜ୍ଞା ଆପଣ ଯାଇଛନ୍ତି ଖଣ୍ଡାଧରକୁ?
ମୁଁ କେବେ ଯାଇନି।
କିନ୍ତୁ ଶୁଣିଛନ୍ତି ସେଇ ପାଖା କାର ବୋଧେ।
ଅଛି ବୋଲି ହଁ ଅଛି ବୋଲି ମୁଁ ଜାଣିଛି କିନ୍ତୁ ଯାଇନି ମୁଁ କେବେ।
ଆପଣ ଆଡ଼େ କଣ ମଗର ଯାତ୍ରା ହୁଏ କି ମକର ଯାତ୍ରା?
ନା ମକର ଯାତ୍ରା ହୁଏନି।
ଆଉ ଯଉ ଆଦିବାସୀ ମାନେ ପାଳନ କରନ୍ତି ସବୁ ଜାଣିନ୍ତି?
ଜାଣିଛି କିନ୍ତୁ ଆମର ରାଉରକେଲାରେ ହୁଏନି ତ।
ରାଉଲକେଲା କଣ ମାନେ ପ୍ରସିଦ୍ଧ କଣ ଫେମସ୍? ମନ୍ଦିର ଫନ୍ଦିର ଅଛି?
ହନୁମାନ୍ ବାଟିକା ହନୁମାନ୍ ବାଟିକା ବୈଷ୍ଣୋ ଦେେବୀ ମନ୍ଦିର।
ଆଜ୍ଞା ତା ବିଷୟରେ କିଛି କହିପାରିବେ?
ହନୁମାନ୍ ବାଟିକାରେ ଗୋଟେ ବହୁତୂ ବଡ ହନୁମାନଙ୍କର ମୂର୍ତ୍ତି ଅଛି। ଆଉ ସେଠି ସବୁଠାକୁ ଠାକୁରଙ୍କର ମୁ ମନ୍ଦିର ଅଛି ଗୋଟେ ବ୍ରାଉଣ୍ଡ୍ରି ଭିତରେ।
ଆଜ୍ଞା। ନା ଆପଣ କଣ
ସୁନ୍ଦର ଜାଗା ଆଉ।
ଆଜ୍ଞା ଆପଣ କଟକ କି ଚାଷ ବାସ ହୁଏ କିଛି ଧାନ ଚାଷ ମୁଗ ଚାଷ ଆଉ କିଛି ହୁଏ?
ନା ନା।
ଧାନ ଚାଷ ହୁଏନି ଆପଣ ଆଡେ?
କୋଉଠି ହଉଥିବ ଘର ପାଖରେ କୋଉଠି ହଉନି। ଆମେ ପୁରା ମାନେ ସହର ଉପରେ ରହୁଚୁ ନା।
କୁହନ୍ତୁ ଏଇନା କହିମି।
କଣ?
ନାଇଁ ଆପଣ କଣ ଜାଣିଚନ୍ତି କି ଧାନ ଚାଷ କେମିତି ହୁଏ କଣ?
ନା ନା ଜାଣିନି।
ଫାଷ୍ଟ ମେଘ କୁ ଏବେ ତ ଅନଉଚନି ସବୁ ଫାଷ୍ଟେ ତଳ ପକାନ୍ତି।
ହୁଁ।
ଆଜ୍ଞା ତାପରେ ତଳା ଉଠିଲେ ତଳା ମାରନ୍ତି ଫାଷ୍ଟ୍ ମାନେ ଲୋକ ହାତରେ ମାରିବେ।
ହୁଁ।
ତାପରେ କାଦୁଆ କରିକି ବିଲ ମାନଙ୍କୁ ଟ୍ରାକ୍ଟର୍ ମାନେ କରନ୍ତି କାଦୁଆ। ତାପରେ ଲୋକ ଆଦିବାସୀ ଲୋକ ମାନେ ବେଶୀ ଟିକେ କରନ୍ତି ରୁଆ ରୋଇ କାମ।
ହୁଁ।
ତାପରେ ତ ଧାନ ଜଗନ୍ତି। ଜଗି ସାରିଲା ପରେ ଧାନ ହୁଏ ତାପରେ ପାଚେ ଧାନ। ଧାନ ପାଚିସାରିଲା ପରେ ତାପରେ ଲୋକ କରି କାଟନ୍ତି ତାପରେ ଘରୁ ଆଣନ୍ତି। ଘରେ ଖଳା ମଳା ଅଛି ତାପରେ ଘରୁକୁ ଆଣନ୍ତି ତାପରେ ଆଜ୍ଞା ଯୋଉ ଜାଣିଥିବେ ବଳଦ।
ହୁଁ।
ବଳଦରେ ତାକୁ ତାପରେ ମଳନ୍ତି ଧାନ। ତାପରେ ଧାନ ରଖନ୍ତି। ତାପରେ ଯେତିକି ଯୋଉ ମେସିନ୍ ଅଛି ଗାଁ ମାନଙ୍କ ପାଖରେ ତାପରେ ଚାଉଳ କରନ୍ତି ଧାନରୁୁ।
ହୁଁ ହୁଁ।
ଆ ମୁଢି ଆପଣ ଆଡେ ଥିବ ବୋଧେ?
ହାଁ?
ଆଏ ମୁଢ଼ୀ
ହଁ ମିଳେ।
ମୁଢି ଆଜ୍ଞା ଦି ପକାର ନା ତିନି ପକାର ଆପଣ ଜାଣିଚନ୍ତି?
ଆମେ ଦି ପ୍ରକାର।
ଆଉ କଣ କଣ କହିପାରିବେ କି କେମିତି କଣ?
ଗୋଟେ ହୁଡ଼ୁମ ଥାଏ କୁହନ୍ତି ଆଉ ଗୋଟେ ମୁଢି।
ହଁ।
କେବେ ଖାଇଛନ୍ତି?
ହଁ।
ଆଉ କମିତି କଣ ତା ଭଲ ଲାଗେ ତା ସ୍ୱାଦ?
ହଁ ଭଲ ଲାଗେ।
ଆଜ୍ଞ।। ଏ ବେ ଆପଣ କଣ କରିବେ ମାନେ ଗାଧୋଇ ସାରିଲେଣି ଗାଧୋଇଗୁଧାକି ଖାଇ ସାରିଲେଣି?
ହଁ ଏବେ ଆମେ ଏବେ ରୋଷେଇ କରିବି ଛୁଆ ଆସିବେ ସ୍କୁଲ ରୁ।
ଆଜ୍ଞା କଣ ରୋଷେଇ କରିବେ ଆପଣ?
ଭାତ ଡାଲି କରିବି ଆଉ କଣ ଦେଖିବା।
ଡାଲି ଟା କେମିତି କଣ ହୁଏ କହିବେ ଡାଲି ବିଷୟରେ କିଛି?
ହୁଁ ସିଟିି ବଜେଇ ଦିଏ ଟମାଟୋ ପକେଇକି ଆଉ।
ଏବେ ମୁଁ ରହୁଛି ଆଜ୍ଞା ଆଜ୍ଞା। ଆଜ୍ଞା ରହୁଛି।